ହ୍ୟାଲୋ। ଆଜ୍ଞା ମେମ ନମସ୍କାର।
ହାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର।
ହ୍ୟାଲୋ ଆଜ୍ଞା ନମସ୍କାର।
ଆଜ୍ଞା।
ଆପଣଙ୍କୁ ମୋ କଥା ଶୁଭୁଛି?
ଆଜ୍ଞା ଶୁଭୁଛି।
ହାଲୋ।
ଆଜ୍ଞା ଶୁଭୁଛି।
ଆଜ୍ଞା।
ଆଜ୍ଞା। ଶୁଭୁଛି ଆପଣଙ୍କୁ?
ଆଜ୍ଞା ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆଜ୍ଞା
ହ୍ୟାଲୋ
ଆଜ୍ଞା।
ଶୁଭୁଛି ଆପଣଙ୍କୁ?
ହାଲୋ ହାଲୋ ହାଲୋ ଶୁଭୁଛି?
ଶୁଭୁଛି ଆପଣଙ୍କୁ? ହ୍ୟାଲୋ।
ଆଜ୍ଞା।
ଶୁଭୁଛି ଆପଣଙ୍କୁ?
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ଆଜ୍ଞା ଆଜ୍ଞା
ଆ ହ୍ୟାଲୋ
ଆଜ୍ଞା
ଶୁଭୁଛି ଆପଣଙ୍କୁ?
ଆଜ୍ଞା ଆଜ୍ଞା ଆଜ୍ଞା କିଛି ନାହିଁ ବସିଥିଲି ଆଉ।
ହୁଁ, ଆପଣଙ୍କ ସ୍ୱାସ୍ଥ୍ୟ କିପରି ଅଛି?
ହଁ ଆମ ସ୍ୱାସ୍ଥ୍ୟ ଭଲ ଅଛି, ଆପଣଙ୍କ ସ୍ବାସ୍ଥ୍ୟ?
ହଁ ଭଲ ଅଛି।
ଆଜ୍ଞା ଆଉ ଆପଣ କଣ ଖାଇଥିଲେ କଣ?
ହଁ ଖାଇଥିଲି ଏ ଭାତ ଖାଇଥିଲି ଆଉ।
ଭାତ ଖାଇଥିଲେ? ଆଉ
ଆପଣଙ୍କ ସହିତ ଏଇ ସକାରାତ୍ମକ ପ୍ରଭାବ ବିଷୟରେ କି ସେ ଆଲୋଚନା କରିବାକୁ, ସମ୍ପର୍କ କରିଥିଲି। ଶୁଭୁଛି ଆପଣଙ୍କୁ? ଆପଣଙ୍କୁ ଶୁଭୁଛି? ହାଲୋ। ଏଇ ଯୋଉ ସକାରାତ୍ମକ ପ୍ରଭାବ